ହଁ ବନ୍ଧୁ ନମସ୍କାର, କେମିତି ଅଛନ୍ତି ଆପଣ?
ବନ୍ଧୁ ମୁଁ ପୁରା ଗୋଟେ କଥାରେ ନାହିଁ ଉଁ- ଉଁ ମାଛ ଖାଇବ ଚାକିରି କରିବ ପୋ ପୋଲିସି ମାଛ ଖାଇବ ଇଲିଶି।
ତ ସେଇପରି ଜୀବନ ଟା ବିତି ଚାଲିଛି, କିନ୍ତୁ ଚାକିରି ବାକିରି ନାହିଁ ଆଉ।
ଆଜ୍ଞା କଣ? ଚାକିରି ମିଳିବ କୁଆଡୁ ଆଜ୍ଞା? ପଢାପଢି ତ ଛାଡି ସାରିଲିଣି, ଆଜ୍ଞା ବୁଝିଲେ? ଆଉ କିଛି ବ୍ୟବସାୟ କରିବାକୁ ପଡିବ ଆଉ। ଆଉ ଆ ଆପଣ କଣ ଖାଇଲେଣି ନା ଖାଇ ନାହାନ୍ତି?
ହଁ ବନ୍ଧୁ ମୁଁ ଆପଣଙ୍କ ସହିତ କଥା ହଉଥିଲି, ଯୋଉ କହିଲିିନି କି ଖାଇକି ଆସିଲି। ଆପଣଙ୍କ ସହିତ ଯୋଗା ଯୋଗ କରିବି। ଆଁ ବନ୍ଧୁ ମୋର ତ ମନ ନଥିଲା, ଯାହା ହଉ ଆଉ ଆପଣ ଟିକେ ମନେ ପକେଇ ଦେଲେ ଆଉ।
ହଁ ଆଜ୍ଞା ସେଇଥିପାଇଁ ତ ମୁଁ କହିଲି ବନ୍ଧୁଙ୍କ ସାଙ୍ଗରେ, ବହୁତ ସମୟ ପରେ କ ଥା ହେଇଛି, ଏଇନା ଟିକେ ଭଲ ହେଇ କଥା ହେଇଯିବା। ହଉ ଆଜ୍ଞା ଆଉ ଆଉ। କଣ ଆଜ୍ଞା ଜଳଖିଆ ଖାଇବାକୁ ଯାଉଛନ୍ତି ଆପଣଙ୍କ ଅ ହାଟକୁ?
ବନ୍ଧୁ ଜଳଖିଆ ତ ମୁଁ ଖାଉଛି ଏଇ ଯୋଉ ଟିକେ ଏଇ ଯୋଉ ଫୁଣି ଯୋଉ ମଝିରେ ଯୋଉ ଭାରିନଥିଲା ଅ ଯୋଉ ଆମର
ହ
ଆ ଯୋଉ କଣ କହିଲେ ମଝିରେ ଯୋଉ ଭାରିନଥିଲା ପେଟ ଖରାପ ପାଇଁ ସବୁ ଖାଇ ଦୋକାନ ବନ୍ଦ କରିଦେଇଥିଲେ ଏ ଯୋଉ ଗ ତ ପୂର୍ବ ବର୍ଷ ଦୁଇ ହଜାର ପଚିଶ ମସିହାରେ ମନ ଅଛି ନା? ଆ ତ ସେଇ ଏଇ ନା ସେଇ ସମୟରେ କଣ ହେଇଛି ନା ଯୋଉ ଆମର ଋତୁ ପରିବର ତନ ହଉନି କି
ଆଜ୍ଞା ଆଜ୍ଞା।
ତ ଖାଇବା ଦ୍ଵାରା ଥଣ୍ଡା ଜ୍ବର ବୟସ ଯୋଉ କଣ କହିଲେ ପେଟ ଖରାପ ହଉଚି ବୁଝିଲେ କି?
ବର୍ଷା ଦିନ
ହ
ଆଜ୍ଞା।
ତ ସେଇପରି ମୁଁ ଟିକେ ତାକୁ ଟିକେ ବେଶୀ ଗୁରୁତ୍ବ ଦଉନି। ତେଲ ଭାଜି ଉପରେ ଆଚ୍ଛା ମୁଁ ଯୋଉ ଆମ କଥାଟି ସରିଥିଲା ଆମର ଯୋଉ କଥାଟି ସରିଥିଲା ଯୋଉ ତମ ତମେ ମୁଁ ହଁ ରାହୁଲ ବାଛୁ ବୁଝିଲେ କି ମାଛ ପୋଖରୀ ଧରିବା ବିସ୍ ତ ହା ରାହୁଲ ମୋ ସହିତରେ ଟିକେ ଯୋଗାଯୋଗ କରିଥିଲା ତମ ସହିତ ତ ମୁଁ ବିଚ୍ଛିନ୍ନ ହେଲା ପରେ ଖାଇଇକି ହାତ ଧଉଥିବା ସମୟରେ ରାହୁଲ ଫୋନ କରିଥିଲେ ମତେ ବା ଯୋଗାଯୋଗ କରିଥିଲେ। ତ ମୁଁ କହିଲି କି ଏଇଭଳି ଏଇଭଳି ଆମର ହବ ରବିବାର ଦିନ। ଏଇପରି ଏଇପରି କାର୍ଯ୍ୟ ହବ ତମେ କଣ ଆମ ସହିତ ଭାଗ ରହିବ କି? ସେ କହିଲା ଆଉ ମୁଁ ଭାଗ ରହିବି, କିନ୍ତୁ ମୁଁ ପୋଖରୀ ମଝିକୁ ପଶିବିନି। କାହିଁକି ନା ସେ ପୋଖରୀରେ ଆଁ ବହୁତ ସାପ ଅଛନ୍ତି ଏବଂ ମୋର ସେଠିକି ବାବା ପଶିିବାର ନାହିଁ।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
ତୁ ସିଏ କଣ ଯାହା କହିଲା ଠିକ କହିଲା?
ଆଜ୍ଞା
ସେ ସେ ରାହୁଲ କହିଲା ଯେ ମୁଁ ଭାଗ ରହିବି କିନ୍ତୁ ସେଇ ମା ଛ ପୋଖରୀରେ ପଶିବିନି। ସେଠାରେ ସାପ ରହୁଛି ଏଇଟା କଣ ଠିକ କହିଲେ ସେ?
ଆଜ୍ଞା ଏଟା ଇଏ ଏମତି ଆପ ଯୋଉ ରାହୁଲ ଭାଇଙ୍କ ତୋକଥା କହିଲେ ମୁ ସେମ୍ । ବନ୍ଧୁ ଫୋନ ମାରିଲେ ବୁଝିଲେ। ସିଏ ବର୍ତ୍ତମାନ ବହୁତ ବ୍ୟସ୍ତ ରହୁଛନ୍ତି। ବହୁତ ବ୍ୟସ୍ତ ରହୁଛନ୍ତି ଏବଂ ମୁଁ ଯୋଗାଯୋଗ କରିବାକୁ ଚାହିଁଲେ ବାରମ୍ବାର ଯୋଗାଯୋଗ ବିଚ୍ଛିନ୍ନ କଲେ ମୋର ଆଉ ଅନ୍ୟ ମାନଙ୍କ ସହଯୋଗରେ ଯୋଗାଯୋଗ କରିବାରୁ ସିଏ ଏ ମୋ ଯୋଗାଯୋଗ ମୋ ସାଙ୍ଗେ କଥା ହେଇକି କହିଲେ କି ଆ ତମେ ମାନେ ଭାରି ଅପରିଷ୍କାର ଲୋକ ସେଇ ସେଇଥିପାଇଁ ଗାଁ ନାଳ ନର୍ଦମା ରୁ ମାଛ ଧରିିକି ଖାଉଛ ଆଉ ମୁଁ ମୋ ଶଶୁ ଘରୁ ଯାଉଛି ସେଠି ଇଲିଶି ଭକ୍ଷଣ କରିବି ଆଉ ପାରାଦିପି କଙ୍କଡା ଖାଇବି। ଆଉ ମୁଁ ସେ ଆଉ କଣ କହିବି ଆଜ୍ଞା ମୋ ପାଟି ତ ପୁରା ବନ୍ଦ ହେଇଗଲା ତାଙ୍କ କଥା ଶୁଣି ଆଉ।।
ଦେଖୁନ ବାଛୁ କେତେ ବକଡା ନାଗରୁ ହବ ତାକୁ ଝିଅ କିଏ ଦେଲା ତାର ବିବାହ କିପରି ହେଲା?
ଆଜ୍ଞା ଆଜ୍ଞା ତାଙ୍କ ଜେଜ ଅଛନ୍ତି ମଧ୍ୟସ୍ତି। ସିଏ କୁଆଡେ ଆମ ଗାଁରେ ଲକ୍ଷେ ଲକ୍ଷେ ଲୋକଙ୍କର ବିବାହ କରୁଛନ୍ତି ଏମିତି କି ମୋ ଜେଜେଙ୍କର ଜେଜେଙ୍କର ଜେଜଙ୍କର ମାନେ ଆମ ଚଉଦ ପୁରୁଷଙ୍କ ପୂର୍ବରୁ ବି ଯିଏ ଥିଲେ ମାନେ ଡାଇନୋସର ଯୁଗରୁ ସେ ତାଙ୍କୁ ତାଙ୍କର ବି ମଧ୍ୟସ୍ଥି ଅଛନ୍ତି ବାଛୁଙ୍ଗ ଜେଜ ଆଉ ଔରବ ଆମ ସୁକୁଟା ମଉସା ବୁଝିଲୁ।
ଆଛା ବାଂଶୁ ଜେଜେ ତ ଶୁଣନ୍ତୁ ବନ୍ଧୁ ବାଞ୍ଚୁ ଜେଜେ ତ ତାଙ୍କ ଜୀବନ କାଳ ଭ ରେ ବହୁତ ଝିଅଙ୍କୁ ମାନେ ପଠେଇଥିବେ ବା ତାଙ୍କ ଜାଲରେ ଫସେଇଥିବେ ଯେହେତୁ ମଧ୍ୟସ୍ଥି ଅଛନ୍ତି।
ଆଜ୍ଞା ଆଜ୍ଞା ସେଇ ସେଇ କଥା କହୁଅଛି ପା ସେ ଯେତେବେଳେ ମଧ୍ୟସ୍ଥି ଅଛନ୍ତି ସେ ବହୁତ ଲୋକଙ୍କୁ ବାହାଘର କରିଛନ୍ତି ଏବଂ କିନ୍ତୁ ଆମ ଗାଁର ଏକ ସୁନ୍ଦର କନ୍ୟା କୁ ପସନ୍ଦ କରି ଆମ ଗାଁ ରେ ବାହାଘର ହୋଇ ଏରେ ଘର ଜଇଁଆ ଭାଇ ଯେ ମାନେ ତାଙ୍କ ସମ୍ପତ୍ତି ଖାଉଛନ୍ତି ସେଥିପାଇଁ ମା ପଇସା ବାଲା ଭାବି ଇଏ ହଉଛି ଆଉ
ଆଛା ବନ୍ଧୁ ମତେ ଗୋଟେ କଥା କୁହନ୍ତୁ? ତାହେଲେ ସିଇଥିଲେ କି ସେ ମୁହଁ ଆଉ ନହେଲେ ତାଙ୍କ ଘର କୁଆଡେ ସିଏ ଆସିକି ଏଠି ଦାଦାଗିରି ଦେଖାଉଚି ଆମ ଆଗରେ
ଆଜ୍ଞ ଆଜ୍ଞା। ନିଜ ଜମି ବାଡ଼ି ବିକ୍ରି କରି ନୂଆ ନୂଆ ବାହା ହେଇଛି ନୂଆ ନୂଆ ଶାଶୁ ଘରକୁ ଯାଉଛି। କହୁଛି ସ ଆଉ ଜିନ୍ଦାବାଦ୍ ଜିନ୍ଦାବାଦ୍ ଶଶୁର ଘର ଜିନ୍ଦାବାଦ୍। ଗଟେ ତମେ ସେଇଠି ମଳି ମୁଣ୍ଡିଆ ଅ ଗାଁ ଲୋକ ସେଇ ନାଳ ନର୍ଦ୍ଦମା ଖାଇବ ଆଉ ମୁଁ ତ ଇଲିଶି କଙ୍କଡା ଖାଉଛି, ତମେ ମାନେ ଯଦି କହିବ ଆଉ ତମ ନାଗି ମୁଁ ପାରାଦୀପ କଙ୍କଡା ଦଶ କିଲି ପଠେଇଦେବି ଆପଣ କୁହନ୍ତୁ? କଣ କରିବା ହଁ ମାରିବି ନା ନା ମାରିବି?
ବନ୍ଧୁ ନହେଲେ ତାକୁ ଆମେ ଛାଡିକି ଆମେ ଗୋଟେ କାମ କର ତୁମ ଘର ପାଖ ସେ ଯୋଉ ଉ ବ୍ୟକ୍ତି ଅଛି କହନ୍ତ ତା ନା ସ ଏବେ ଦଶମ ପରୀକ୍ଷା ସାରି ନୂଆ ନୂଆ ଉଚ୍ଚ ବିଦ୍ୟାଳୟକୁୁ ଯାଉଛି।
ଆଜ୍ଞା ଆଜ୍ଞା।
ବୁଝିଲେ କି -ସେଇ ବିଶାଳଘର ପୁଅ।
ଆଜ୍ଞା।
ତ ଆମେ ତାକୁ ମିଶେଇଦବା ନହେଲେ ତା ସହିତ, ହଁ। ଜତା ନା। ଆମେ ତାକୁ ନହେଲେ ଆମ କୁହନ୍ତୁ।
ଟିକେ ଆଜ୍ଞା ଟିକେ କଣ କହିଲେ ବହୁତ ଏ ବିହାଳିଆ ହଁ ଭକ୍ତି ଆଜ୍ଞା ବହୁତ ରାଗି ମାନେ ସିଏ ମାନେ ବହୁତ ଭାରି ଡେଞ୍ଜର ରାଗି ଲୋକ। ଆମ କାହାକୁ ଖାତିରି କରନ୍ତିନି। ସେ ବାପା ମା କରିଦେ ବୁଝିଲେ ତାଙ୍କଠାରୁ ଟିକେ ଦୂରେଇ ରହିଯା। କଣ ପାଇଁ କହିଲେ ଆଗେ ଆସିବେ ବା ପୁରା ପରମ ମିତ୍ର ବୁଝିଲେ।
ଆଚ୍ଛା।
ସେଇଥିପାଇଁ କହୁଛି ଆମେ ସିନା ତାଙ୍କୁ ମାନେ ଭଲ ଭଲ କଥା କହିବା ମାଛ ଧରିବା ଖାଇବା ସିଏ ବାଂଛୁ କଥା ପଚାରିଲା ବେଳକୁ ବାଛୁ ତାଙ୍କୁ ଉସ୍କେଇ ଦେବେ ଏବଂ ସିଏ ଆମ ଆମ ବିପକ୍ଷରେ ପଳେଇବେ ଦୁଇ ସଙ୍ଗାତ।
ନା ଆମେ ତାକୁ ମିଶେଇବେନି ବନ୍ଧୁ ଆମେ ତାକୁ ମିଶେଇବେନି କାରଣ ଆ ଯଦି ଆମେ ତାକୁ ମିଶାଇବା ଆପଣ ଯେପରି କହୁଛନ୍ତି ସେ ଡିହାଳିଆ। ତ ଆ ମାଛ ଯେତେ ବାହାରିବ ଏକା ନେଇକି ପଳେଇବ ବୁଝିଲେ ନା ଆମେ ତ ଝଗଡା ଝାଣ୍ଟି କରିବାକୁ। ପସନ୍ଦ କରୁନା ଆଉ ରାହୁଲରେ ତ କେ କିଛି ନାହିଁ ରାହୁଲ ଛୋଟିଆ ବକଟେ କହୁଛି ପାଣିରେ ପଶିବେନି। ତା ଭାଗରେ ନେଇଗଲେ ବି ତାକୁ କିଛି ଅସୁବିଧା ଲାଗିବନି କାହିଁକି ନା ସିଏ ମାଛ କଷ୍ଟ କରିକି ଧରିନି। ଯେହେତୁ ତମର ମୋର ପାଣିରେ ପଶି ମାଛ ଧରିବା। ତ ଆମକୁ ଯାହା ପିଇଲେ କଷ୍ଟ ଲାଗିବ ଆମ ଆମ କଷ୍ଟର ଫଳ ଯଦି ଆମେ ନ ପାଇବା ଆମ ବ କଷ୍ଟ ଲାଗିବ ତ ତାକୁ ଆମେ ପୁରାଇବେନି। ଆଚ୍ଛା ବନ୍ଧୁ ମତେ କୁହନ୍ତୁ
ବନ୍ଧୁ ଆପଣଙ୍କ କଥା ଟିକେ ଶୁଭୁନି ସ୍ପଷ୍ଟ ବାହାରକୁ ଆସନ୍ତୁ।
ଆଜ୍ଞା।
ବନ୍ଧୁ ଆପଣ ଟିକେ ବାହାରକୁ ଆସନ୍ତୁ ଆପଣଙ୍କ କଥା। ତମକୁ ତ ସ୍ପଷ୍ଟ ଶୁଭନି।
ଆଜ୍ଞା ଆଜ୍ଞା ଯଉ ଆଜ୍ଞା ଆପଣ ଯୋଉ କହିଲେ ରାହୁଲ ଭାଇ କି ପାଣିକି ପଶିବେନି। ବୁଝିଲେ ଆ ସିଏ କଣ ପାଇଁ ପଶିବେନି କାରଣ ଜାଣିଛନ୍ତି କି?
କାରଣ ମତେ ଲାଗୁଛି ବନ୍ଧୁ ଉଁ ସିଏ ପଙ୍କଜ ଯେହେତୁ ତାର ହାଇଟ୍ ଛୋଟ ଅଛି ବୁଝିଲ ନା ଉଚ୍ଚ ସେତ ଛୋଟ ଅଛି। ପଙ୍କରେ ପଶୁ ପଶୁ କାଳେ ପୋତି ହେଇଯିବ ପଙ୍କ ଗୁଡା ତାର ପାଟିରେ ପଶିଯିବ। ତ ସେଠାରେ ସିଏ ତାକୁ କିଏ କହୁଛନ୍ତି ମିଛରେ କି ଲୋକମାନେ ସେଠି ଝାଡା ଫେରିିକି ପକାନ୍ତି ବୁଝିଲେ କି। ତ ସିଏ ସେଇ କଥା କହୁଛି ଯିଏ କହୁଛି ମୋର ଭାଇ ପଶିବାର ନାହିଁ। ତମେ ଧର ଧରିଲେ ମତେ ଦବ ମୁଁ ମୋର ଉଁ ତମକୁ ପଇସା ଆମର ଦେଇଦେବି।
ନାଇଁ ଆଜ୍ଞା ସେଟା ଗୋଟେ କାରଣ ଆପଣଙ୍କୁ କହିଲା କରିଛନ୍ତି ଯେ ଏ ମୁଖ୍ୟ କାରଣ ତାଙ୍କ ହଁ ହେଇ ହେଇ ଯୋଉ କହୁଥିଲି ଶୁକୁଡା ମଉସା ବାଂଞ୍ଚୁଗୁଆ ଜେଜ ତାଙ୍କ ନାଗି ସିଏ ସିଏ ଆମ ରାହୁଲ ଭାଇଙ୍କ ନାଗି ଗୋଟେ ପ୍ରସ୍ତାବ ପକେଇଥିଲେ ସେଇ ପୋଖରୀ ଘର ପାଖାପାଖି ବୁଝିଲେ।
ଆଛା।
ଆଉ ଯେହେତୁ ଭାଙ୍ଗି ଯାଇଚି ତାଙ୍କର ଟିକେ ମନ ଦୁଃଖ ସେଇଥିପାଇଁ ସିଏ କହିଲେ ନା ମୁଁ ଯିବିନି। ଧରିବିନି ବୁଝିପାଇଲେ?
ଆଚ୍ଛା ମୋର କହିବାର କଥା ହଉଚି ବନ୍ଧୁ ଶୁଣନ୍ତୁ। ନହେଲେ ଆମ ଗାଁ ଆଗରେ ସେ ଯୋଉ ଉଁ ଯେତେବେଳେ ବଲିଂ ଯେତଳେ ବଲ୍ ପକେଇବାର ନାଇଁ ଯେତେବେଳେ ଆ ବଲ ପକେଇବେ ସାଡକୁ ମୁହ କରିକି ଜାଣିପାରିଲେ? ସେଇଆକୁ ତାଙ୍କର ତାଙ୍କ ଘର ପାଖରେ ରେ ଯେହେତୁ ତାକୁ ଯଦି ଆମେ କହିବା ଉଁ ସିଏ ଯଦି ଭାଗ ରହିବ ନା ତାକୁ ରାହୁଲ ବଞ୍ଚୁ ଯଦି ଗେଟ୍ ଦେବି ସିଏ ରାହୁଲ ସହିତ ଅଧି ଟ ମିଳାମିଶା କରେ ବୁଝିଲେ କି ଯଦି ରାହୁଲ ତାକୁ ମନା କରିଦବ ତାହେଲେ ସେ ପାଣି ଭିତରେ ପଶିବେ ନି ବୁଝିଲେ କି?
ଆଜ୍ଞା ଆଜ୍ଞା ତାହେଲେ ଆଜ୍ଞା ବନ୍ଧୁ ମୁଁ ଆପଣଙ୍କ କଥା ସ୍ ସହମତି ହଉଚି ଏବଂ ମୁଁ ସେଇ ପିଲାଟି ସାଙ୍ଗେ ଯୋଗାଯୋଗ କରିକି ଆପଣଙ୍କୁ ଜଣଉଚି ସେ ରାଉଲ ବିଷୟରେ ମାଛ ଧରିବା ବିଷୟରେ ବୁଝିଲେ ବନ୍ଧୁ ରହୁଚି।
ହଁ ଧନ୍ୟବାଦ ଆପଣ ଟିକେ ବୁଝିକି ମତେ କୁହନ୍ତୁ।
ଆଜ୍ଞା ଆଜ୍ଞା ମୁଁ ସେ ପିଲାମାନଙ୍କ ସହ କଥାବାର୍ତ୍ତା ହେଇ କହୁଚି ଆଉ।
ଆଚ୍ଛା।